ହେଲୋ।
ହଁ ହଁ ନମସ୍କାର।
ହଁ ଜୟ ଜଗନ୍ନାଥ କଣ କହୁଛନ୍ତି।
ଏ ଆପଣ କଣ କରୁଛନ୍ତି।
କାଲି ଦିନ ଯାକ ବର୍ଷା ଲାଗି ରହିଛି ଯେ କିଛି କାମ କରିହଉନି ଆଉ ସକାଳୁ ଆଜି ଦି କିଲୋମିଟର ଚାଲିବା କଥା ଆଜି ଚାଲିବାକୁ ବି ଯାଇନି ଘରେ ବସିଛି ଆଉ ଘରେ ଟିକେ ଯୋଗ ଟିକେ ବ୍ୟାୟାମ କରିଦେଲି ଆ ତ ଗାଧୋଇବାକୁ ତ ଯାଇଛି ଯୋର ହଁ ସେଠି ବର୍ଷା କୁଟିଲା କୁଟିଲା କସିକି ପୁରା ଓଦା ହେଇ ଘରକୁ ଧାଇଁକି ପଳେଇ ଆସିଲି। ଆଉ ଏ ରୁଟି ପିଠା ହେଇଥିଲା ଖାଇକି ବସିଛି ଆଉ।
ଓହୋ ଆପଣଙ୍କ ଆଡେ ବି ବର୍ଷା ହଉଚି?
ହଁ ସକାଳଠୁ ତ ବର୍ଷା ଚାଲିଚି ଚାଲିଚି ଆଉ।
ଉଁ ହୁଁ ଆମେ ବି ତ ସେମିତି ଆଜିିବି ହଁ କାଲି ତ ମାନେ ସକାଳୁ ବର୍ଷା ଏତେ ହେଇନଥିଲା କାଲି ଟିକେ ଏଇ ଖରା ବେଳ ତା ପରେ ବି ବର୍ଷା ହେଲା ଆଜି ତ ସ ସକାଳୁ ଠୁ ବର୍ଷା ଲାଗିଚି ଯେ ଆମେ ବି ଟିକେ ସେମିତି ମର୍ଣ୍ଣିଂୱର୍କ ରେ ଯାଉ ସକାଳୁ ବି ଚାଲିବା ପାଇଁ ଟିକେ ଆମେ ବି ଆଜି ଯାଇନୁ ହଁ ତ ବର୍ଷା ହଇରାଣ କରୁଚି ଆଉ ଆଉ ଖାଇସାରିଲେଣି ତାହାଲେ ଆପଣ। ହଁ କହୁଚନ୍ତି ତ କହିଚନ୍ତି ତ କଣ ସାତ ତାରିଖ ପର୍ଯ୍ୟନ୍ତ ଏଇନା ବର୍ଷା ହବ। ହଁ ହୋଉ ବର୍ଷା ତ ଏମିତି ଲାଗି ରହୁଚି ଆମର ବି ଆଜି ତଳି ବି ପଡିଥାନ୍ତା ବର୍ଷା ଯୋଗୁ ଆଜି ତଳି ବି ଆମର ବଡିି ପାଇଲାନି।
ଏମିତି ତ ଘରୁ ମାନେ ବାହାରି ବି ହଉନି ଟୋଟାଲି ଏତେ ଜୋରରେ ବର୍ଷା ହଉଛି। ଟିକେ ବି ମାନେ ଛାଡୁନି କି କିଛି ନାହିଁ।
ସେ ବା ସକାଳୁ ଆଜି ହେଇଗଲା ନହେଲେ ବି ତଳିଟା ଆଜି ସକାଳୁ ପଡିଯାଇଥାନ୍ତା ଚାରିଟା ବେଳେ ହେଇଥିଲେ କିଛି ହେଇନଥାନ୍ତା ଏତେ ପଡିଗଲା ଆମର ସେମିତି ଅଛି ଵ ସେତ ତଳେର କଣ ହବ କି ଜାଣି ପୁଣି କାଲି ବୋଧେ ପଡିବ ଆଉ।
ହଁ ଆଉ ଏଇନିଆ କଣ କରିବେ ପୁଣି।
ଏ ନୂଆ ଦେଖିବା କଣ ହଉଛି ଆଉ। ହାତ ଯଦି ବି ଛାଡିଲା ଚାରିଟା ବେଳେ ପକାନ୍ତି କଣ ଜାଣିନି। ଯଦି ପକେଇ ପାରନ୍ତି ବାପା। ନା ସେ ବିଲକୁ ଯାଇଥିଲେ ନା ପଳେଇ ଆସିଲେ ତଳି ପକେଇ ହେଲାନି।
ଆଛା ଆଉ ଆପଣ ଏଇନା କଣ କରୁଛନ୍ତି।
ଖାଇଗି ଉଠିଲ ଖାଇ ପା ହଁ ଆପଣ ଦେହ ଭଲ ଅଛି ହଁ। ଅ ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି ଆଉ ତ କାଲି ଟିକେ ମୁଣ୍ଡ ବିନ୍ଧା ହଉଥିଲା ପୁଣି ଆଜି ବର୍ଷାରେ ତିନ୍ତିଲେଣି ଲାଗିଲାଣି ଜର ହବ କି କଣ ଆଉ।
ହଁ ଏ ବର୍ଷାରେ ତ ଟିକେ ନାଗୁ ଭିଜିଗଲେ ବି ମୋର ବି ମୁଣ୍ଡ ସିଏ ବିନ୍ଧେ। କେତେ ବର୍ଷ ହେଲେ ବି ମୁଣ୍ଡ ମୋର ବିନ୍ଧେ ଏତେ ବର୍ଷା ପାଣି ବି ବାହାରେ ପୁରା ଜମିକି ରହୁଛି। କି ଖରା ହଉନି ଶୁଖିବନି ବି ପାଣି ଟା ଆଉ ଯେ ଟି ଯିବା କଥା ଯାଉଛି ଆଉ ବା ପାଣି ଟା ରହୁଛି ଖରା ଦିନେ କଣ ବର୍ଷା ଟା ହେଲେ ଯେତେ ଜୋରରେ ବି ଆଉ ଅଧିକ ପାଣି ଥିଲେ ବି ଖରାକୁ ପୁରା ତାତିକି ଥାଏ ମାନେ ପାଣି ଟା ଶୋଷିନିଏ। ଆଉ ବର୍ଷା ତ ହଉଛି ସେ ପୁରା ଭିଜି ଭିଜି ମାଟି ଟା ପୁରା ଓଦା ହେଇକି ଅଛି। ନ୍ତି ଆଉ ସେ କଣ ନ୍ତି ମାନେ ଶୁଖିବ ପାଣି ଟା ସେମିତି ଜମା ହେଇକି ଅଛି ସବୁ ବାହାରେ। ଏଇଥି ପାଇଁ ମୁଣ୍ଡ ଟା ବେଶି ବିନ୍ଧୁଚି ଆଉ।
କଣ ଖାଇଥିଲେ?
ମୁଁ ଏଇ ମାମା ରୋଷେଇ କରିଥିଲେ ଭାତ ଡାଲି ଦହି ବାଇଗଣ ଆଉ ଛାତୁ ଭଜା। ଓ ଖାଇକି ଏବେ ଉଠିଲୁ ଆଉ ଆଉ ଆପଣ?
ନା ମୁଁ ଏଇନା ଖାଇନି ମୁଁ ଏଇନା ଖାଇନି ସକାଳେ ଖାଇଥିଲି ରୁଟି ହେଇଥିଲା। ଆଉ ଭଜା। ସକାଳେ ଖାଇଥିଲି ଆଉ ଏଇନିକା ଖାଇନି ଖାଇବ ଆଉ ଘରେ କେହି ଖାଇନାହାନ୍ତି। ଆଉ ମାମା ତୋର କଣ ରୋଷେଇ ବାସ ସରିନି ତ ମୋ ମାମାର। ଆଉ ଖାଇବୁ ଏଇନିକା ଆଉ ମାମା ଏନିଆ ରୋଷେଇ ସରୁ ଆ ଡାକିବନି କି ଆମକୁ ଆଉ?
ହୁଁ।
ଆଁ ସେ ଖାଇବୁ ଏଇନି ଦଶଥର ଏଇନିକା ଡାକୁଥିବ ବସିକି।
ହୁଁ। ସେଇବେ ମୋ ମାମା ବି ସେମିତି ଯଦି ଖାଏ ମାନେ ପେଟରେ ବି ଯଦି ଜାଗା ନଥିବ କଣ ଯଦି ଆଡୁ ସେଟେ ଖାଇ ଦେଇଥିବି ତମେ ଜବରଦସ୍ତି କ ବା ଆସେ ମୁଁ ଖାଉଛି ମାନେ ତୁ ମୋ ସାଙ୍ଗରେ ଖାଇବୁ। ଆ ସବୁବେଳେ ମାମା ହେରିକା ସାଙ୍ଗ ଏଇନା ଖାଇକି
ଏଇନା ମାମା କହୁଥିଲା ଡାକୁଥିଲା ବି ଏଇନା କହିଲା ପଚାରିଦେଲେ କହିଲେ ଏଇନା ଆସେ ଖାଇବୁ ବୋଲି ମୁଁ କହିଲି ନା ମଏଇନା ଖାଇବାକୁ ଇଚ୍ଛା ହୋଉନି। ଭାଇ ଟା କୁ କହୁଥିଲି ଯାହା ଟିକେ ଇଚ୍ଛା ହଉଛି ଗୁପ୍ ଚୁପ୍ ଟିକେ ଆଣିକିନି ଆସିବ ଯେ ଶୁଣୁନି। କହୁଛି ବର୍ଷା ହଉଛି କିଏ ଯିବ କିଏ ଯିବ। ଆଉ ଯାଉନି ଟିକେ ଆଣିବାକୁ କି କିଛି ନାଇଁ ମୁଁ ଖାଇବି ବୋଲି ମ ଇଚ୍ଛା ଅଛି ସେ ଜମା ଯାଉନି।
ସେ ବର୍ଷା ପାଗରେ ବି ମାନେ ଭାତ ଫାତ ଖାଇବାକୁ ଏତେ ଇଛା ହବନି ସେଇ ସବୁ ଜିନିଷ ଖାଇବାକୁ ଟିକେ ଇ ଇଛା ହବ ଆଉ କଣ ଟିକେ ବି ଖାଇଦେଲେ ମାନେ ମାନ୍ଦାଳିଆ ଟାଇପ୍ ଲାଗିବ ଯେହେତୁ ଖରା ପଡ଼ୁନି କି ବାହାର। କୁ ବି କୁଆଡ଼େ ଯାଇ ହଉନି ତ ହଜମ। ତେ ବି ଟିକେ କମ୍ ହବ ସେଥି ପାଇଁ ଖାଇବାକୁ ବି ବେଶୀ କିଛି ଇଛା ହଉନି। ଆଉ ଆପଣଙ୍କୁ ବେଶୀ ଘର ଖାଇବା ଭଲ ଲାଗେ ନା ଏଇ ବାହାରୁ କିଣିକି ଖାଇବାକୁ
ହଁ ବାହାରୁ ବାହାର ଖାଇବା କାହାକୁ ଭଲ ନ ଲାଗେ। ସମସ୍ତଙ୍କୁ ତ ଭଲ ଲାଗେ। ଆଉ ମତେ ବି ସେମମିତି ବାହାର ଖାଇବା ଭଲ ଲାଗେ ଘର ଖାଇବା ଭଲ ଲାଗେ। ଘରେ ତ ଯୋଉଟା ବି ହବ କହିବ ନାଇଁ ଏଇଟା ଭଲ ଲାଗୁନ ବାହାରୁ ଯାଇକି କିଣିକିନା ଖାଇଦବା।
ମାନେ ବାହାଷଟା ତ ସବୁବେଳେ ଖାଇବା ମାନେ ଦେହ ପ୍ରତି ଖରାପ।
ହୁଁ ନାଇଁ ମ ମା। ମାମା ଭଲ ବରା ତିଆରି କରେ ମତେ ଭଲ ଲାଗେ ମୋ ମାମା ବରା। ଁ ଖାଇବାକୁ ଯେତେବେଳେ ଇଚ୍ଛା ହ। କହିଦିଏ ମାମାଙ୍କୁ ନାଇଁ ତୁ ଆଜି ବରା କରିଦବୁ ବୋଲି ମୁଁ ସେ କରିଦିଏ। ଖାଏ।
ହଁ
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ବି ସେମତି ସେଇ ଜଳଖିଆ ତ ମତେ ଭଲ ଲାଗେ, ସବୁ ପ୍ରକାର ଆଉ ମତେ ଟିକେ ମାନେ ଚିକେନ ବିରିୟାନୀ ଟା ଖାଇବାକୁ ଟିକେ ଭଲ ଲାଗେ। ଆଉ ନହେଲେ ଭେଜରେ ତ ମୋତେ ସବୁ ଆଇଟମ୍ ଭଲ ଲାଗେ, ଖାଲି ପନିରଟା ଏତେ ଟିକେ ବେଶୀ ଭଲ ଲାଗେନି। ହଁ ଏମିତି ପ୍ରାୟ ସବୁ ଜିନିଷ ମତେ ଭଲ ଲାଗେ ଆଉ ଆପଣ କଣ ସବୁ ଖାଆନ୍ତି?
ମତେ ନନଭେଜ ଉପରେ ଟିକେ ଭଲ ଲାଗେ ବେଶୀ ଆଉ
ହଁ ସମସ୍ତଙ୍କୁ ତ ସେଇ ନନଭେଜଟା ଟିକେ ଭଲ ଖାଇବାକୁ।
ହଁ ଆପଣ ରବିବାର ଖାଉଛନ୍ତି ନା ଖାଉନାହାନ୍ତି?
ହଁ ମୁଁ ସବୁ ବାରେ ପ୍ରାୟତଃ ଖାଏ ମାନେ କେବଳ ସୋମବାରଙ୍କୁ ଛାଡି ଦେଇେଇକି ସୋମବାର ଆଉ ଗୁରୁବାର ଯୋଉଦିନ ସଂକ୍ରାନ୍ତି ହଉ କିମ୍ବା ଏକ୍ ଏକାଦଶୀ ଏମିତି ଯୋଉ ବାର ପଡିଯାଏ ଆ ଯୋଉ ସେଇ ବାରରେ ମୁଁ ଖାଏନି, ଯଦି ବାର ଥିବ ମାନେ ବହୁତ ବୁଧୁବାର କି ରବିବାର ଏମିତି ଯଦି ଥିବ ଯଦି ବିି ଏକାଦଶୀ ପଡିଥାଏ କି ସଂକ୍ରାନ୍ତି ମୁଁ ଖାଏନି ସେ ବାରରେ।
ହୁଁ ହୁଁ।
ସେ ମନା କରନ୍ତି ଖାଇବାକୁ ଆଉ ଆପଣ କଣ ସବୁ ଓଷାବାର କରନ୍ତି?
ହଁ ମୁଁ ତ ରବିବାର ଟା ଛାଡି ଦେଇଥିଲି, ଛାଡି ଦେଇଥିଲି ମାସ୍‌ ସେ ଖଣ୍ଡେ ଖାଇଲିିନି ରବିବାରେ ମୁଁ କହିଲି ନାଇଁ ରବିବାର କରିବି ଖାଇବିନି ବୋଲି ଛାଡ଼ି ଦେଇଥିଲି ପୁଣି ଆଉ ଆଇଁଷ ଦେଖିକିନା ରହି ହେଲାନି ରବାରେ ପୁଣି ବି ଖାଇଦଉଛି।
ହଁ ହଁ ସେମିତି ତ ହଁ ଆମ ଘରେ ବି ସେମିତି ମୋ ଭଉଣୀ ସେ କଲା ମୁଁ ଆଉ ଆଇଁଷ ଜମା ବି ଖାଇବିନି ତ ମାଆ ମାନେ ତ ତାଙ୍କର ସେ କହିବେ ନାଇଁ ତୁ ଖା ଖା ବୋଲି ସେ ଛାଡ଼ି ଦେଇଥିଲା, ଯେତେବେଳେ ଘରେ ମାନେ ତାପରେ ଯେତେବେଳେ ଆଇଁଷ ହେଲା ମାମା କହିଲେ ଏଇଥର ଖାଇଦେ ତାପରେ ଛାଡିବୁ। ସେ ସେଇଥର ଖାଇଦେଲା ପୁଣି ସେମିତି ଆଉ କୋଉ ବାରରେ ହେଲେ ହଁ ଖାଇଦେ ମ କଣ ଛୋଟ ପିଲା ଟା କଣ ଯୋଉ ଆଇଁଷ ଛାଡିବୁ ଖାଇଦେ, ତ ସିଏ ବି ଏବେ ଖାଉନି।
ବାରରେ ଖାଲି ବୁଧବାର ଆଉ ଶୁକ୍ରବାର ଖାଏ। ଆଉ ପୁଣି ଓଷାବାର କହିଲେ ଆଉ ତ ଖାଇ ହୁଏନି ମୁଁ କହିଲି କେତେ ଏମିତି ବାରିକିିନ ରହିବ ତ ରବିବାର ବି ଖାଇଦିଏ।
ହଁ ରବିବାର ବି ବାାରିକି ରହିଲି କୋଉ ବାର ଖାଇବ? ଆଉ ଏଇଟା ତ ଶ୍ରାବଣ ମାସ ବି ହେଇଗଲାଣି ଆପଣ ଶ୍ରାବଣ ମାସରେ ଆଇଁସ ଖାନ୍ତି?
ନାଇଁ ଶ୍ରାବଣ ମାସରେ ମୁଁ ଖାଏନି।
ଆପଣଙ୍କ ଘରେ ହଁ ମୁଁ ତ ଖାଏ। ହଁ ଆମ ଘରେ କେହି ବୋଲବମ ଯାଆନ୍ତିନି ନା ତ ସେଇଥିପାଇଁ ମୁଁ ଖାଏ।
ନାଇଁ ଆମର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
ବାପା ଯାଉଛନ୍ତି, ମୋ ଭାଇ ବି ଯାଉଛି। ତ ମୁଁ ଶ୍ରାବଣ ମାସ ରେ ଖାଉନି। ବାପା ଯାଉଛନ୍ତି ବୋଲି ମୁଁ ଆଉ ହଁ ଛାଡ଼ି ଦଉଛି ଆଇଁଷ ଆଉ, ମାସ ଯାକ ମୁଁ ଖାଏନି।
ସେମିତି ଯାହା ଘରେ ଯଦି ଯିଏ ବୋଲବମ ଯାଉଥିବ ତାଙ୍କ ଘରେ ତ ଆଇଁଷ ପଶେନି। ହଁ, କିନ୍ତୁ ଆମର କେହି ବୋଲବମ୍ ଯାଆନ୍ତିନି। ମାନେ ଆମର ଯିଏ ଥିଲେ ବଡ଼ ବାପାଙ୍କ ପୁଅ ସେ ତ ଦି ଜଣଙ୍କ ଯାଆନ୍ତି। ହୁଁ ହେଲେ ସେ ଏବେ ଚାକିରି କଲାଠୁ ତ ଆଉ ଯାଉନାହାନ୍ତି କେହି। ତ ସେଇଥିାଇଁ ଆମେ ଖାଉଛୁ ଆଉ।
ମୁଁ କହିଲି ଶ୍ରାବଣ ମାସରେ ଯାଆନ୍ତି କି ମନ୍ଦିର?
ହଁ, ମନ୍ଦିର ଶ୍ରାବଣ ମାସ ରେ ଆମେ ଯାଉ। ହଁ, ଏ ମାନେ ଯୋଉମାନେ ସୋମବାରକୁ ସୋମବାର ତ ସେମାନେ ଯୋଉ ମାନେ ବୋଲବମ ପାଣି ଉଠେଇିକି ଆଣିକି ଢାଳନ୍ତି ଆମ ଗାଁ ଶିବ ମନ୍ଦିର ଆଉ ଆମେ ଯାଉ। ହଁ, ମୁଁ ବେଳେ ବେଳେ ଯାଏ। ଶ୍ରାବଣ ମାସରେ ବେଳେ ବେଳେ, ନହେଲେ କିଛି ଯଦି ସଂକ୍ରାନ୍ତି ହେଲା ନହେଲେ ଯଦି କିଛି ପୂଜା ପର୍ବ ହେଲା ତାହେଲେ ମନ୍ଦିର ଯାଏ।
ନାଇଁ ମୁଁ ତ ଯାଏ ପ୍ରାୟ ଟାଇମ ଶିବ ମନ୍ଦିର ଯାଏ। କିନ୍ତୁ ଶ୍ରାବଣ ମାସରେ ତ ଭାର ବୁଡାଏ ନି ସେମିତି ଯାଏ ଖାଲି ଦର୍ଶନ କରିକିନା ଆସେ।
ହଁ, ମୁଁ ବି ସେମିତି ମନହଲେ ଯାଇ ଟିକେ ଦର୍ଶନ କରିଦେଇି ପଳେଇ ଆସେ ଆଉ।
ଆମର ତ ସେପଟେ କପିଳାସ ଅଛି। ମାନେ ବହୁତ ମାନେ ଭିଡ଼ ହୁଏ ରାସ୍ତାରେ, ମାନେ ଗାଡି ବି ଯାଇପାରେନି।
ହଁ ସେଇ କପିଲାସ , ଆମ ଗାଁ ରେ ବି ସେମିତି ଯାଇକି ଢାଳନ୍ତି, କପିଳାସରେ ଢାଳନ୍ତି ପାଣି । ଉଠେଇିକି ନେଇକି ମନ୍ଦାର ରୁ ପ୍ରାୟ ଉଠାନ୍ତି।
ହଁ, ଆମର ସେପଟେ ସେଇ ଯୋଉ ମନ୍ଦାର ନଦୀ ଅଛି, ବ୍ରାହ୍ମଣୀ ନଦୀ ସେଇଠୁ ଉଠେଇ କିନା ପୁରା ଚାଲି ଚାଲି ଯାଆନ୍ତି ପୁରା କୋଡିଏ- ପଚିଶ କିଲୋମିଟର ପୁରା ଚାଲି ଚାଲି ଯାଆନ୍ତି। ସେଠୁ ଢାଳିକିନା ଆସ ନ୍ତି। ଘରେ ବି ସମସ୍ତେ ଯାଆନ୍ତି, ଛୋଟ ଛୁଆ ମାନେ ସବୁ ଯାଆନ୍ତି। ପାଣି ଢାଳିକିନା ଆସନ୍ତି।
ଅଃ, ଆମ ଗାଁରେ ପ୍ରାୟତଃ ମାନେ ଝିଅ ପିଲା ତ କେହି ଯାଆନ୍ତିନି କି ସ୍ତ୍ରୀ ଲୋକ ଯଦି ଗାଁ ଟାଙ୍କରେ ମୁ ଟୋଟାଲ କହିବାକୁ ଗଲେ ପୁଅ ପିଲା ତ ପ୍ରାୟ ଯାଆନ୍ତି ଅଧାରୁ ଅଧିକ, ହେଲେ ଝିଅ ପିଲା ଜଣେ ଦି ଜଣେ ଏମିତି ଯାଆନ୍ତି। ଝିଅ ପିଲା କେହି ଯାଆନ୍ତିନି ନହେଲେ ଆମେ ବି ଯାଆନ୍ତୁ। ଆପଣ କେବେବି ବୋଲବମ୍ ଯାଇଛନ୍ତି? ନା ଆପଣଙ୍କ
ନାଇଁ ବୋଲବମ ନାଇଁ ଝିଅ ପିଲା ଯାଆନ୍ତି ନି।
ଓହୋଃ।
କାହିଲେ ହଉ ମୁଁ ଯାଉଛି ବର୍ଷା ତ ହେଇଛି ଯାଉଛି ଉ ଗନ୍ଥା ଘୋଡେଇ ହେଇକିନା ଶୋଇବି ଆଉ କଣ କରିବି।
ହଁ, ବର୍ଷା ତ ଏବେ ଛାଡିଛି ନା, ଶୋଇିବାକୁ ତ ଏବେ ଭଲ ଲାଗିବ। ହୁଁ, ଆପଣଙ୍କ ଆପଣଙ୍କ ସମୟ ଦେଇଥିବାରୁ ମତେ ଧନ୍ୟବାଦ। ହଉ ମୁଁ ଏବେ ରଖୁଛି।
ହଁ, ଆପଣଙ୍କୁ ବି ଧନ୍ୟବାଦ ରଖୁଛି।
ହଁ।
ହୁଁ। ।